ହ୍ୟାଲୋ।
ହଁରେ ଶୁଭ ଅପରାହ୍ନ।
ଶୁଭ ଅପରାହ୍ନ। ଏଇ ଶୋଇଛି ଆଉ ଖାଇ
କଣ ଖାଇଲ ଆଜି?
ପଖାଳ ଭାତ
ହଁ।
ଆଉ ଭଜା, ବଡିଚୁରା।
ବଡିଛୁଡ଼ା ଖାଇଛ?
ବଡିଚୁରା।
ବଢିଚୁରା ତ ପୁରା ସରିଲା ସ-ସେଇଟା ତ ଏକୁଟିଆ ଭାତ ପଖାଳ ଭାତକୁ ଉଠେଇଦବ ଆଉ ନୁହଁ?
ହଁ, ଆପଣ କଣ ଖାଇଲେ?
ଆଉ କଣ? ମୁଁ ପରା ଆଜି ଖାଇଥିଲି କଣ କହିଲ ଗୁପଚୁପ ଖାଇ ଦେଇଥିଲି। ମୋତେ ଆଉ ମାନେ ଭୋକ କରୁନି। ମୁଁ, ମୁଁ, ନାଇଁ ମୁଁ ପୁରା ଗୁପଚୁପ ଟା ଲେଟ୍ ରେ ଖାଇଦେଇଥିଲି ତ ସେଥିପାଇଁ ମୋତେ ଆଉ ଟୋଟାଲି ଭୋକ କରୁନି। ମୁଁ କହିଲି ଏତେ ଲେଟ୍ ରେ ଗୁପଚୁପ ଖାଇଛି ଆଉ କଣ ଖାଇବି।
ହଁ, ହଁ।
ଆଉ ବି ଇଚ୍ଛା ବି ହଉନି ଖାଇବା ପାଇଁ। ଆଜି ସେ ଗୁପଚୁପ ଟୃ ଆସିଥିଲା ସେଟା ଏତେ ଟେଷ୍ଟି କିନ୍ତୁ ସେ ଗୁପଚୁପ ଗୁଡା ଟିକେ ଛୋଟ ଛୋଟ ଥିଲା ନହେଲେ ବହୁତ ଟେଷ୍ଟି ଗୁପଚୁପ ଥିଲା। ଗୁପଚୁପ ଖାଇଲି ଆଉ।
ହଁ।
ଖାଇବି ଦେଖିବା ସଧ୍ୟା ବେଳକୁ ଟିକେ ଇଚ୍ଛା ହବ ଗୋଟେ କଣ ଖାଇଦେବି। ନହଲେ ଏବେ ଆଉ କିଛି ଖାଇନି। ଆଜି ଗୋଟେ ବାହାଘରିଆ ଅଜି ତ ରାତିରେ ସେଠି ଯାଇକି ପେଟେ ଖାଇଦେବି। ଆଁ,
ତୋମ ସେଠି ସବୁଦିନ ରୋଷେଇ
ଘରେ ନା, ନା ସବୁଦିନ ରୋଷେଇ ହୁଏନି। ମୁଁ ସବୁଦିନ ଟିସ ଏ ଆଣେ ନା ମୁଁ ସବୁ ଦିନ ଟିଫିନ୍ ନେଇ ଆସେ। ବେଳେ ବେଳେ ଖାଲି ସାର୍ ତାଙ୍କର ରୋଷେଇ କରନ୍ତି। ନହେଲେ ସାର୍ ଯୋଉଦିନ ଆଣିନଥିବେ କିଛି ଖାଇବାକୁ ମାନେ କିଛି ଆମର ଏମତି ଚାଉଳ ବିି ଆଜି ଅଛି। ନହେଲେ କିଛି ମାନେ ପିଆଜ ପିଆଜ ରହିଯାଇଛି କଣ ଭୋଜି ଫୋଜି ହେଇଥିଲା ଅଛି। ତାହେଲେ ସାର୍ କଣ କରନ୍ତି ନା କିଣି ଆଣନ୍ତି ଚାଉଳ ଆଉ ଯୋଉ ଲାଗେ ସବୁ ପନିପରିବା କିଣି ଆନ୍ତି ଏଇଠି କରିଦେଇକି ଖାଇ ଦିଅନ୍ତି ଆଉ
ଓ ହୋ।
ନହେଲେ ଏମିତି ଆସେନି ନହେଲେ ସେମାନେ ସା ସେ ସାର୍ ତ ଆମର ଯାଆନ୍ତି ଘରକୁ ଯାଆନ୍ତି ଖାଇବା।
ହ।
ରେ ଆମେ ମୁଁ ତ ଟିଫିନ ନେଇ ଆସେ ହ ସବୁ ଟିଫିନ ନେଇ ଆସ ଟିଫ ଖାଇ ତମ ମା ବାପା ସବୁ କଣ କରୁଛନ୍ତି।
ଆ ମା ସେ ଶୋଇଛି ଆଉ ବାପା ଆସିନାହାନ୍ତି। ମା ତାର ମିିଶି ଖାଇ ଶୋଇଛ ଆମି ସମ ଶୋଇଛ। ବା
ତମେ ବସିକି କଣ କରୁଛ।
ମୁ ସୋ ମୁଁ ସୋଇଚି ଇଏ ମୋ ଦିଦି ଜଣ ମାରୁଚନ୍ତି?
ଆଚ୍ଛା ଆଚ୍ଛା ଆଚ୍ଛା ଆଉ ତମକୁ ସବୁଠାରୁ ମାନେ ଯେତେବେଳେ ଫାଙ୍କା ଘରେ ବସିଥାଉ ତମକୁ କଣ କରିବାକୁ ଭଲ ଲାଗେ।
ଇଷ୍ଟଟାଗ୍ରାମ ରିଲ୍ସ ଦେଖେ
ଖାଲି ରିଲ୍ସ ଦେଖିବାକୁ ଭଲ ଲାଗେ
ଫ
ଯେତେବେଳେ ଫାଙ୍କା ବସୁଛ ସେତେବେଳେ
ଚାରିଟା ବେଳକୁ ଆମେ ଯାଉ ବୁଲିବା ପାଇଁ ଡେଲି ରେଗୁଲାରଲି
ଆଚ୍ଛା ଆଚ୍ଛା ବୁଲ ମତେ ବି ସେୟା ମତେ ବି ମୁଁ ଫାଙ୍କାରେ ବସିଥାଏ ମତେ ଇଛା ହୁଏ ଖାଲି କଣ କହିଲ ଯାଇକି କୋଉଠି ଗୋଟେ ପୁରା ଫାଙ୍କା ଜାଗାରେ ବସିବି ପ୍ରାକୃତିକ ସୌନ୍ଦର୍ଯ୍ୟକୁୁ ଉପଭୋଗ କରିବି ନହେଲେ ଇଚ୍ଛା ହୁଏ ବେଳେବେଳେ ଯଉ କିଛି ଦେଖିକି ଗୋଟେ କୋଉଠୁ ଛୋଟ ଛୋଟ କାର୍ଟୁନ ସବୁ ତିଆରି କରିବି ବସିକି ପେନସିଲ ରେ ଡ୍ରଇଂ କରିବି। ମତେ ଭାରି ଭଲ ଲାଗେ ଯେତେବେଳେ ନିଜକୁ ନିଜ କେତେ ଫିଲ ହୁଏ ମାନେ କେମିତି କହିଲ। ହଁ ମାନେ ଗୋଟେ କିଛି ରେ ମୁଁ ଏନଗେଜ ରହିବି ଏମିତି ଲାଗେ। ନହେଲେ ମାଇଣ୍ଡ ଟା ଟିକେ ମାନେ ଡିଷ୍ଟପ୍ ଡିଷ୍ଟପ୍ ଲାଗେ ତ ମୁଁ ସେଥିପାଇଁ କିଛି କରିପାରେନି।
ମତେ ଏମିତି ଘରେ ବସିବାକୁ ଘରେ ବସି ବା ମତେ ଭଲ ଲାଗେନି। ମଇଁଷ ମୁଁ ସବୁ ବିରିୟାନୀ ମତେ ବେଶୀ ଭଲ ଲାଗେ
ଆଛା ଆଛା ଆଉ ମାନେ ନର୍ମାଲି ଏମିତି ଫାଷ୍ଟଫୁଡ ଉପରେ କଣ ଭଲ ଲାଗେ
ହୁଁ ବିରିୟାନୀ
ଫାଷ୍ଟଫୁଡ ଆଇଟମ୍ କଣ ଭଲ ଲାଗେ ଆଛା ଆଛା ରଥଯାତା ରଥଯାତ୍ରା ଆସିଲାଣି ରଥଯାତ୍ରାରେ ଯାଅ। ଦେଖିବା ପାଇଁ ଯାଅ ରଥ ରଖିବାକୁ ଯାଅ?
ହଁ ହୁଏ ରଥଯାତ୍ରା ସେଇଠି ହେଇଚି ଆମେ ଯାଉ ଘରକୁ
ଓହୋ
ହଁ ପା
ଆଚ୍ଛା ଆଛା
ଯୋଉ ବୁଲିକି ଆସ ଆଉ
ମୁଁ ଭାବୁଛି ଏଥର ଯିବି ଯାଇକି ରଥଯାତ୍ରା ଦେଖିକି ଆସିବି। ଆମର ଯେତେ ଯାହାହେଲେ ରଥଯାତ୍ରାଟା ହଉଛି ଆମର ଓଡିଶା ଓଡିଆ ମାନଙ୍କର ଗଣ ପର୍ବ ନା ଆଉ କେତେ ବଡ ପର୍ବ ଟା ଆମେ ଯାଇକି ଦେଖିକି ଆସିବା ଦରକାର ଏ ଯୋଉ ରଥଯାତ ଏଟା ସବୁ ମାନେ ରଥଯାତ୍ରା ତିନିଟା ଯୋଉ ଆମର ରଥ ଅଛି ରଥର ତିନିଟାଙ୍କ ନାଁ ଜାଣିଛ
ହଁ ଜାଣିଥିଲି ଯେ ଭୁଲି ଯାଇଛି ରଥ ନା କଣ ଦ କଣ
ଯଉ ଜଗନ୍ନାଥଙ୍କ ରଥ ନା ହଉଛି ନନ୍ଦିଘୋଷ
ହଁ ନନ୍ଦୀ ଘୋସ
ସୁୁଭଦ୍ରାଙ୍କ ରଥ ନାଁ ହଉଛି ଦେବୀ ଦଳନ ଆଉ ହେଲା ଯୋଉ ହଁ ଆଉ ହେଲା ବଳଭଦ୍ରଙ୍କ ରଥନା ହଉଛି ତାଳ ଧୋଜ ତାଳ ସ ଦେବିଦଳନ ତାଳ ଧୋଜ ତିନି ରଥ ନା ହେଲା ଦେଖିବ ଜଣେ ଥିବ ନୀଳ ରଙ୍ଗ ଜଣେ ହଳଦିଆ ଜଣେ ନାଲି ଦିଇ ତିନ ରଙ୍ଗର ଦେଖିବ ସଜାଯାଇଥିବ ସେ ରଥକୁ ମତେ ଭାରି ଭଲ ଲାଗେ ରଥଯାତ୍ରା କଣ କହିଲ ଭାବୁଛି ଯିବି ତ ଦେଖିବା କଣ ହବ ଯଦି ସମୟ ମିଳିଲା ଯଦି ଟିକେ ଶାନ୍ତି ମିଳିଲା ତାହେଲେ ଯିବି ଆଉ ଯାଇକି ଟିକେ ବୁଲିକ ଆସିବି ପୁରୀଟା ମୋତେ ମାନେ ସବୁଠାରୁ ବହୁତ ଭଲ ଲାଗେ ଯୋଉଠି ଯାଏ ଭଲ ହେଇଯାଏ ଗୋଟେ କଉ ଜାଗାକୁ ଯାଉଚି। ସେ ଜାଗାରେ କଣ ଦେଖିିକି କଣ କରି ସେ ଜାଗାଟା ଭାରି ଭଲ ଲାଗିଚି।
ହୁଁ।
ଯାଇକି ଟିକେ ବୁଲିକି ଆସିବି ଆଉ ହେଲା ମାନେ ଟିକେ ବୁଲିବାଲିିକି ଆସବି ଭଲ ଲାଗିବ ଆଉ ହେଲା ମତେ ମୁଁ ଯେତେବେଳେ ଯାଏ ମାନେ ମତେ କଣ କହିଲ ବେଶୀ ଟିକେ ଯୋଉଠି ପାହାଡ ଝରଣା ଏଇ ଜଉ ଜାଗା ସବୁ ମତେ ବେଶି ଭଲ ଲାଗେ। ମାନେ ବେଶୀ ସେଇ ଜାଗା ଟା କଣ ଲାଗେ କହିଲ ଶାନ୍ତି ଲାଗିବ ତମେ ଯାଇକି ସେଠି ବସିି
ହୁଁ
ମନରେ ଗୋଟେ ମାନେ କିଛି ଆସିବନି ଇଏ।
ଏତେ ଯୋଉ ଭିଡରୁୁ ବାହାରିକି ଟିକେ ଭଲ ଲାଗେ ସେ ପାହାଡ ଜଙ୍ଗଲ ବୁଲି
ଭଲ ଲାଗେ କିଛି ଗାଡି ଫାଡି ଆବାଜ୍ ଆସୁନଥିବ ପୁରା ଚୁପ୍। ଚପ୍ ସବୁ ବସିଥିବେ ଖାଲି ମାନେ ଚଢେଇ ମାନଙ୍କ ଆବାଜ୍ ଶୁବୁଥିବ ଗଛରୁ ପତ୍ର ପଡୁଥିବ ଗଛ ହଲୁଥିବ ଏଇ ସାାଉଣ୍ଡ ଗୁଡା ଏଟା ଭାରି ବହୁତ ସୁନ୍ଦର ଲାଗେ ମତେ। ସେଥିପାଇଁ ପାରିବିାନେ ସବୁଦିନ ଯାଇକି ଜଙ୍ଗଲ ଫଙ୍ଗଲ ଯୋଉ ଜାଗା ସବୁ ସେ ଜାଗାକୁ ଯାଇକି ରହିବି। ସେଦିନ ଯଉ ଭୂତ ମାନଙ୍କୁ ଡର ନ ଲାଗିଥାନ୍ତା ଭୂତ ମାନଙ୍କୁ ଡର ଲାଗୁଛି ତ ସେଇଥିପାଇଁ ନହେଲେ ନହେଲେ ମୁ କଣ କରେ କହିଲ ମତେ ଭାରି ଭଲ ଲାଗେ ଯଉ ଫାଙ୍କାଫାଙ୍କା ଜାଗାରେ ବସିବାକୁ ଆଉ ହେଲା ମାନେ ଆଉ ଗୋଡର କଣ କହିଲ ଏତେ ତ ମାନଙ୍କ ଡର ନାହିଁ କିଛି ମଣିଷ ମାନଙ୍କୁ ଡର ମାନେ ଡରଇବେ ଜାଣିଚ।
ହଁ କେଉଁଝରରେ ଜାଣି ସେଠି ଚକର୍ ତୀର୍ଥ ଗୋଟେ ଅଛି ବି ପାହାଡ ଜଙ୍ଗଲ ଜାଗା ଭଲ ଚକର୍ ତୀର୍ଥ ମାନେ ଛୋଟ ଝରଣା ବହୁ ଥିବ ଭଲ ହେଇ ସେଠି ବୁଲିବା ପାଇଁ ମୁଁ ଏଇଥର ଯିବୁ ବୋଲି ଯାଇପାରିଲିନି ଆଗଥର
ନାଇଁ ନାଇଁ ମୁଁ ଯାଇଁକି ହଁ ପା ଯାଇଁକି ଯାଇ ବୁଲିବାଲି ବୁଲାବୁଲି କରିକି ଆସିଲେ ଭଲ ଲାଗିବ ରଥଯାତ୍ରା ଦେଖିବା ମୁଁ ଯିବି ରଥଯାତ୍ରା ଭାବୁଚି। ଆଉ ରଥଯାତ୍ରା ସବୁ କୋଉଠି ଭଲ କରାଯାଏ ଇଆଡେ ସବୁ ଆଉ କୋଉଠି କାଇଁ।
ହୁଁ ଯୋଉ ଏଠି ଭଲ ହୁଏ ମୟୂରଭଞ୍ଜ ରେ ବି ଭଲ ହୁଏ ରଥଯାତ୍ରା ଆନ୍ଦପୁରରେ ଭଲ ହୁଏ।
କେଉଁଝର, ଆନ୍ଦପୁରରେ ଭଲ ହୁଏ।
ହଁ।
ଯା ହଉ ଭଲ। ହଁ ଭାବୁଚି ପୁରା ଏଥର ଯାହାଲେ ରଥଯାତ୍ରା ଯାଇକି ଟାଇମ୍ ସ୍ପେଣ୍ଡ୍ କରିକି ଆସିବି। ରଥଯାତ୍ରା ଗୋଟେ ମାନେ ମତେ ଏତେ ପସନ୍ଦ ସେ ଦିନ ଟା ମତେ କେମିତି ଲାଗେ କହିଲ ମ ତେଲାଗେ ପୁରା ମାନେ ସବୁଆଡେ ଆଉ ସେଦିନ ଦେଖିବ ଯାହା ବି ହେଇଯାଉ ସେଦିନ ବର୍ଷା ହବ। ମାର୍କ କରିଚ ନା କେବେ ରଥଯାତ୍ରା ଦିନ ଦେଖିବ ନିଶ୍ଚିନ୍ତ ବର୍ଷା ହୁଏ। ମାନେ କିଛି ହଉ କି ନ ହଉ ରଥଯାତ୍ରା ଦିନ ଯାହା ହେଲେ ଟିକେ ସେ ଦି ବୁନ୍ଦା ତିନି ବୁନ୍ଦା ବର୍ଷା ହବ। ମୋ ଭାଇ ଆ-ମାନେ ଏବେ ହଷ୍ଟେଲ ପଳେଇ ଯାଇଚି ନହଲେ ସେ ରଥଯାତ୍ରରେ କଣ କରୁଛୁ ରଥ କରିକି ଗାଁ ସାରା ବୁଲେଇକି ଖେଳେ।
ଓ ମାସ୍ ମାମୁଁ ଘର ସହିତ। ବି ସେମିତି କରନ୍ତି ଛୋଟ ରଥ କରି ପୁରା ବୁଲାନ୍ତି ନିଜେ ବୁଲନ୍ତି। ଭଲ।
ମୋ ଭାଇ କଣ ଆଗରୁ ଆମେ ବି କରୁଥିଲୁ ମୋ ଭାଇଙ୍କର କଣ କରେ କହିଲ ଗୋଟେ ମାନେ ରଥ ବନେଇଦବ ରଥ ବନେଇକି ତାପରେ ତାର ନାଇଁ ସେଠି ମିଶିଯିବେ ଦି ଜଣ ତିନି ଜଣ ସାଙ୍ଗ ଆଗରୁ ମିଶିଥିଲେ ଏବେ ସେ ତାଙ୍କର ଏକୁଟିଆ ସବୁ ପଢଉଚନ୍ତି ଆଉ ଦି ତିନି ଜଣ ସାଙ୍ଗ ମିଶୁନାହାନ୍ତି ହେଲା ବୁନାହାନ୍ତି ସେ ହଉ ଭିତରେ ପୂଜା କରିବ ତାକୁ ନେଇକି ବୁଲେଇ ବାଲି କି ଆସିବ ତାଙ୍କର ମାନେ କଣ ଦେଇଥିବ ଏତିକି ଟଙ୍କା ମାନେ ଧର ଆଉ କିଛି ଗୋଟେ ହେଇଲା ଯେମିତି କଣ କହିଲା ମାନେ ଘର ଘର ବୁଲିବେ କିଏ ପାଞ୍ଚ ଟଙ୍କା କିଏ ଦଶ ଟଙ୍କା ସବୁ ଦେଇଦେବେ। ଦେଲେ ସେଇ ପଇସାକୁ ତାର ଇଏ ରଖିକି ଠାକୁରଙ୍କର ଭୋଜି କରିବ। ନହେଲେ କଣ ଗୋଟେ ଖାଇବେ ସବୁ ମାନେ କରିବେ ଆ ଯିବେ ଦୋକାନକୁୁ ଯାଇକିଟିଣିକି ଆଣିକି ଖାଇଦେବେ। ନହେଲେ ରଖିବେ ବାହୁଡାରେ ପୁଣି ଯେତେ ପଇସା ହବ ସେ ପଇସା ସବୁ ମିଶେଇ ତା ଦେହରେ ପୁଣି କଣ କରିବେ ଏମିତି ମତେ ଭାରି ଖସି ଲାଗେ ଆମ ଘରୁକୁ ଆସନ୍ତି ଛୁଆଛନ୍ତି ଛୁଆା ଅଛନ୍ତି ସବୁ ଆସନ୍ତି। ମୁଁ କଣ କରେ ନା ସେମାନଙ୍କୁ ସବୁ ଧରିକି ଚାଲ ଚାଲ କଣ ଗୋଟେ ଖାଇବା ଚାଲ ଚାଲ କଣ ଗୋଟେ ଇଏ କରିବା ମୋତେ ଭି ମଜା ଲାଗେ ସେଥିପାଇଁ କମ ସବୁ ଡାକିକି ଆ ଘରକୁ ଆସ ରଥରେ ବାହୁାରେ କୁଆଡୁ କୁଆଡୁ ସବୁ ପିଲା ସବୁ ରଥ ନେଇକି ଦେଖି ଭାରି ସୁନ୍ଦର ଲାଗିବ।
ଆପଣ ଭାରି ଭଗବାନଙ୍କୁ ବିଶ୍ଵାସ ନାହିଁ।
ହଁ ମୋର ଆଗ ମତେ କଣ କହିଲ ମାନେ ମତେ ଗୀତା ଭାଗବତ ଆଉ ଉପରେ ମାନେ ମୁଁ ଗୋଟେ ଆଜି ଛୁଆବେଳେ ଗୋଟେ ବିଶ୍ଵାସ ରହିଯାଇଚି ତାପରେ କଣ କହିଲ ମଁ ଜେଜେ ସିଏ ଭାରି ଠାକୁର ପ୍ରଣୀ ମୋ ଜେଜେ ଯଏ। ହେଲା ସିଏ ମାନେ ଆମ ଘରେ ଠାକୁର ଆଉଛି ପୂଜା ହବ ତମେ ଦେଖିବ ମାନେ ସକାଳୁ ବସିବେ ଠାକୁର ପାଖରେ ତାଙ୍କର ତିନିଟା ଚାରିଟା ହେଇଯିବ ଠାକୁର ପୂଜା ସ ସେ ଯୋଉ ଠାକୁରଙ୍କୁ ଯୋଉ ଫୁଲ ଦବା କଥା ଦେଖି ଚାହିଁ ପୁରା ଭାବି ମନ୍ତ୍ର ପଢି ପୁରା ପୂଜା କରିକି ଦେବେ ଆଉ ହେଲା ମାନେ ଗୋଟେ ଯାହା ବି ହେଲେ ବ୍ରାହ୍ମଣ ଘର ଗୋଟେ ପୂଜା ପାଠ ଆମର ହୁଏ ତ ତ ସେଥିପାଇଁ ମାନେ ଛୁଆଟି ବେଳୁ ହେଇଯାଇଛି ଆଉ।
ହଁ ହଁ।
ହୁଁ ବାପା ମାଙ୍କ ଦି ଅସବ ତମର ଭଲ ତ ଭଲ ଅଛ ତ ଘରେ।
ହଁ ଭଲ ଅଛି।
ଭଲ ଆମର ପରା କୁହନି। ମୁଁ ଘରକୁ ଗଲି ମୋ ବାପା ଏ ଯୋଉ ରଜ ଗଲାନି ରଜ ହେଲା ରଜରେ ମୋ ବାପା ଆଉ ଗୋଟେ ଲଗେଇଥିଲେ ହେଲା ଦୋଳି ଲଗେଇଥିଲେ ମତେ ଦୋଳି ଭାରି ପସନ୍ଦ। ମ ଦୋଳି ଯେ ଲାଗିବ ମୁଁ ଦିନ ସାରା ବି ଦୋଳିରେ ରହିପାରିବି ଖାଇବି ପି ବି ସେ ଦୌଳିରେ ବସି ଖାଇବି ଦୌଳିରେ ବସିକି ମୋବାଇଲ ଟି ବି ଦୌଳିରେ ବସିକି ସବୁ କରିବି ମତେ ଏତେ ଭାରି ପସନ୍ଦ ଦୋଳି ଖେଳିବାକୁ ହେଲା ଲଗେଇଥିଲେ।। ଆଉ ଗୋଟେ ଆମ୍ବ ଗଛରେ ଆଉ ଗୋଟେ ପଣସ ଗଛ ଦିଟାରେ ଏମତି ମିଶେଇକି ବାଉଁଶ ବାନ୍ଧିକି ଲଗେଇଥିଲେ ହେଲା ଲଗେଇଥିଲେ କଣ ହେଇଛି ନା ମତେ ମାନେ ସେ ଦୋଳି ବହୁତ ଭଲ ଲାଗେ ସେ ନଡିଆ ସେଟାରେ ଆମର ପ୍ରଥମ ନଡିଆ ହେଇଥିଲା ହେଲା ମୋ ଦାଦା କହିଲି ପ୍ରଥମ ନଡିଆ ଟା ହେଲେ ଦେବେ ଠାକୁରଙ୍କୁ ଭୋଗ। କିନ୍ତୁ ସେ ଝୁଲି ଲଗେଇଦେଲେ ଝୁଲିରେ କଣ କେ ଜାଣେ ମୁଁ ଜାଣିନି ଏଇଟା କଣ ପାଇଁ ଏମିତି ହେ ଯେ ତବେଳେ ଖେଳିଲେ ସେ କଣ ନଡିଆ ଗଛ ନଡିଆ ଗୁଡା ସବୁ ମରିଗଲା ଆଉ କଣ ନଡିଆ ଗୁଡା ବଢିଲାନି ସେଠୁ ତ ଝୁଲି ଗୁଡା ସବୁ କାଢ଼ି ଦେଇଛନ୍ତି ମତେ ଭାରି ମନ ଦୁଃଖ ହଉଛି। ମୁଁ ଯାଇକି ଟିକେ ଖେଳେ ତ ରାତିରେଏଠୁ ପଳେବି ଯାଇକି ଟିକେ ଦୋଳି ଖେଳିଦେଲେ ଭଲ ଲାଗେବ।
ଏବେ ଖୋଲି ଦେଇେଇଛ?
ତମେ ତ ପୁରା ରଜରରେ କେତେ କୁଆଡେ ଖେଳିଚ ଆଉ ହୁଁ ତମ
କେଉଁଝର ଜାଆ ହଁ କେଉଁଝର କେଉଁଝର ବଢିଆ ହଉଛି ପରା। ହସ ଗୋଟେ ଗାଁରେ ଯୋଉ ଗୋଟା ରଜ ଫଙ୍କସନ କରୁଛନ୍ତି ବଟ ଦୋଳି ବନ୍ଧା ହେଇ ପାଞ୍ଚାସଟା ପୁରା ବଢିନେଇ। ଆଛା ସେଠ ମୁଁ ଏ ଆଗରୁ କେବେ ଯାନଥିଲି ଏଇ ବର୍ଷଟା ଯାଇଛି।
ଫାଷ୍ଟ ଗଲ ଆଚ୍ଛା ଆଚ୍ଛା ନା ମୁଁ ଯାଇଥିଲି- ଗୋଟେ ଜାଗା ଅଛି ଅନେସ୍ୱତ ବଖରା ହେଲା। ସେଠିକି ଯିବ ଢେଙ୍କାନାଳରେ ସେଟା ହଉଛି ଢେଙ୍କାନାଳ ର ସବୁଠାରୁ ଉଚ୍ଚା ପାହାଡ। ମାନେ ଯେତେ ପାହାଡ ଅଛି ଢେଙ୍କାନାଳ ଟା ପୁରା ପାହାଡ ଏରିଆ ନା ଖାଲି ପାହାଡ଼ ପାହାଡ କଟା ହେଇକି ରାସ୍ତା ହେଇଛି ପାହାଡ କଟା ହେଇକି ସବୁ ହେଇଛି। ହେଲା ଢେଙ୍କାନାଳ ସହରର ପୁରା ଯୋଉଟା ସବୁଠାରୁ ପୁରା ଉଚ୍ଚା ପାହାଡ। ସେଇ ପାହାଡ ଉପରେ ସେଇଟା ଅଛି ଅନେସ୍ୱତ ବଖରା ହେଲା। ସେଇଠିକି ଯିବ ମୁଁ ସେଠିକି ଯାଇଥିଲି ବଢିଆ ଜାଗା ତମ ମାନେ ମନ ଶାନ୍ତି ସେ ପାହାଡ ଉପରେ ଠିଆ ହବ ପୁରା ତମେ ଢେଙ୍କାନାଳ ସହରଟାକୁ ଦେଖିପାରିବ। ମାନେ ଏତେ ଭଲ ଲାଗିବ ସେଟା ମାନେ ଅନେସ୍ୱତ ରାଜା ଯେତେବେଳେ ଥିଲେ ରାଜା ଆଗରୁ ରାଜାତାକୁ ଶାସନ କରୁଥିଲେ ନା ସିଆଡେ ସବୁ। ହେଲା ତ ରାଜା ଯେତେବେଳେ ଥିଲେ ସେତେବେଳେ କଣ ଥିଲା ନା ସେଇ ଯୋଉ ଅନେସ୍ୱ ଅନେସ୍ୱତ ଟା ବଖରା ସେ କରିକି ରାଜଉଆସ କରିଥିଲେ। ଠିକ ଅଛି ସେଠି ସବୁ ମାନେ ବହୁତ ବଢିଆ ଲାଗିବ। ହଁ ସବୁବେଳେ ଯାଇ ହବ ସେଠି ଆଉ ରାଜା ନାହାନ୍ତି କିନ୍ତୁ ସବୁ ଘର ଭାଙ୍ଗି ଭୁଙ୍ଗି ଗଲାଣି। କିନ୍ତୁ ପୁରା ଦେଖିବ ପୁରା ଅନେସ୍ୱତଟା ବଖରା ସେଠି ଅଛି। ଅଛି ବୋଲି ତମେ ଦେଖିପାରିବ ସେଠିକି ଗଲେ ଭାରି ବଡି ଆଲାଗିବ ପୁରା ମାନେ ହଁ ଡ ଡର ବା ଲାଗିବ ଡର ବି ଲାଗେ।
ସବୁ ଲୋକ ଯା